ଆଉ ବର୍ଷା କେମିତି ହଉଚି ଆପ୍ ତମ ଆଡେ?
ଆମ ଇଆଡେ ସକାଳୁ ବର୍ଷା ଛାଡି ଯାଇଚି। ସକାଳ ଆଟା ବର୍ଷା ହଉ
ଆଚ୍ଛା। ବର୍ଷା ହଉନି ଆମ ଇଆଡେ ତ ସଖାଳୁ ବର୍ଷା ପୁରା ହଉଛି ପୁରା ମୌସୁ ଆମ ଆଡେ ପା ସଖାଳୁ ପୁରା ମୂଷଳ ଧାର ବର୍ଷା। ପୁରା ଢାଳୁଛି ପୁରା। ପୁରା ଯେମିତି ମାନେ ଆମର ବନ୍ୟା ଭ୍ରମ ସୃଷ୍ଟି କରୁଛି ବର୍ତ୍ତମାନ। ଜୋର ବର୍ଷା ହଉଚି। ଆଉ
ବୁଲି ପାରୁନୁ ଦି ଦିନି ସେମତି ପୁରା ହଉଥିଲା। କିନ୍ତୁ ଆଜି ଆଉ ନାହିଁ। ହଁ ।
ନାଇଁ ଆମର ବର୍ଷା ଚାଲିଚି କଣ୍ଟିନ୍ୟୁୟୁସ୍ଲି। ଖାଇସାରିଲେଣି? କଣ ଖାଇଲେ?
ଆଜ୍ଞା।
କଣ ଖାଇଲେ?
। ମୁଁ ମାଛ ତରକାରୀ।
ଆଚ୍ଛା। ଆଉ ରୁ ରୁଟି ଭାତ ତ ହଁ ଏଇ ଯେହେତୁ ବର୍ ବର୍ଷା ପାଗ ଟା ଟିକେ ହଉଚି ରୁଟି, ଡାଲମା ହେଇଥିଲା ଆଉ। ଖା କଣ ତମେ ରୋଷେଇ କଣ କଣ ଯାଣିଚ ନିଜେ କରୁ ନା ନା। ନିଜେ କରି ଜାଣିଛନ୍ତି?
ନାଇଁ ନାଇଁ ମୁଁ ପା ।
ଆଚ୍ଛା। ଆଉ କୁଆଡେ ବୁଲାବୁଲି ଯାଇଛନ୍ତି?
ହଁ ଆଜି ରବିବାର ଟା ଥିଲା ଯେ ଯାଇଥିଲି ସେ ବରୁଣେଇ ଆଡୁକୁ।
ଅ ହଁ। ଆଉ ସବୁ
ଆଡ଼କୁ
ବରୁ ବରୁଣେଇ ଆଚ୍ଛା ସେ ତା ବରୁଣେଇ ବିଷୟରେ ଆପଣ କଣ ଜାଣିଛନ୍ତି ତାଙ୍କ ବିଷୟ ଟିକେ କୁହନ୍ତୁ ତାହାର ମାହାତ୍ମ କଣ ମୁଁ ଜାଣିନି ଟିକେ କୁହନ୍ତୁ। ଜାଣିଛନ୍ତି କିଛି ନା ଜାଣିନାହାନ୍ତି?
ନା ନା ମୁଁ ଏତେ ବେଶୀ ରେ ଜାଣିନି। ସେଟା ବି ବହୁତ୍ ଚଢିବା କୁ ପୁରା ଅଛି। ପୁରା ଉପରକୁ ଯିବା ପାଇଁ ହେଲେ, ସେ ପା ପାହାଡ ଉପରେ ଅଛି। ଷ୍ଟିପ ବହୁତ୍ ଥାଏ। ମୁଁ ଏଠି ସେ ଚଢିକି ଯାଇନି। କାରଣ ବର୍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
ଖସିବ
ଆଚ୍ଛା ଆଚ୍ଛା। ଆଉ ଇଆଡେ ସବୁ ଧାନ ଫାନ ଚାଷ ସବୁ, ସବୁ ଧାନ ବୁଣା ଆଚ୍ଛା ଆଚ୍ଛା। କହିଲି ଧାନ ଫାନ ସବୁ ବୁଣିଲେଣି ନା ନାହିଁ? ସବୁ, ସବୁ ଲାଇନ ବିଲ ବାଡି ସବୁ ଚାଷ କାମ ହେଲାଣି ନା ହେଇନି?
ନାଇଁ ଇଆଡେ ଭୁବନେଶ୍ୱର ସହର ଇଆଡେ ତ ସେମତି କିଛି ଏତେ ହୁଏନି।
ଆଛା। ଆଉ ନିଜେ କଣ ସବୁ ଜାଣିଛନ୍ତି ରୋଷେଇ କଣ ଜାଣିଛନ୍ତି?
ରୋଷେଇ ଏତେ ଜାଣିନି।
ଆଚ୍ଛା। ଆଉ ଆଉ ଘର ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ସମସ୍ତେ ଭଲ ଅଛନ୍ତି। ଆପଣ ଙ୍କ ଘରେ କିଏ କିଏ ରହୁଛନ୍ତି?
ଘରେ ବାପା, ମା, ଭାଇ ସବୁ ଅଛନ୍ତି ଆଉ।
ହୁଁ ଭଲ କଥା।
ଆହୁ କଣ କଲେ ଆଉ ଆଉ କଣ ସବୁ ଆପଣଙ୍କ ବାଡିରେ ସବୁ କଣ ଫସଲ ସବୁ ଲାଗିଛି?
ହୁ ହଁ ଆମର ବାଡି ଟା ସେମତି ଏତେ ଜାଗା ସେମିତି ଗୋଟେ ଏତେ ତ ସେମିତି ଜାଗାଟା ନାଇଁ ସେ ଫୁଲ ଗଛ କଦଳି ଗଛ କା ଆଉ ଛାତ ଉପରେ ସବୁ ହଁ କଦଳି ଲାଗିଛି ଛାତ ଉପରେ ଆମର ସବୁ ଆ
ଆମ୍
ଫ ସେପଟା ଗଛ ଆଉ ଲେମ୍ବୁ ଗଛ ଲାଗିଛି।
ଆ୍ଛା ଆମର ଏଇଆଡେ ସବୁ ତ ବର୍ଷା ବର୍ଷା ଯୋଗୁ ତ ଏ ପୁରା। ଉଁ ବର୍ଷା ଦ ଆଚ୍ଛା।
ଆମର ଏଇଡି ତ ସବୁ ବର୍ଷା ଯୋଉ ସବୁ କଣ ହଉଛି ଗଲେ ସବୁ ବଜାର କୁ ଏଇ ଯୋଉ ବର୍ଷା ଯୋଗୁ ସବୁ ବର୍ତ୍ତମାନ ଅ ସବୁ କଖାରୁ ଫଖାରୁ ସବୁ ହେଇଛି। ସବୁ ବର୍ତ୍ତମାନ ଯାହା ଫଳିଛି ପନିପରିବା ସବୁ ସେ ନଷ୍ ଷ୍ଟ ହେଇଯିବ କାହିଁକିନା ଯୋଉ ବର୍ଷା ହଉଛି ଜୋର ରେ ବର୍ଷା ପାଣି ପୁରା ଇଏ ହେଇଛି। ଯାଦାର କି ତାକୁ ଅଦର ଦର ବିକିବାକୁ ପଡିବ। ଲସ୍ ହବ ଆଉ। ଆମର ସବୁ ଚାଷ ବାସ ସବୁ କରାହଉଛି। ଆଉ।
ଲଗାତାର
କଣ କହିଁଲେ ହ୍ୟାଲୋ।
ଚାଷ କ ସେଆଡେ ଚାଷ ହଉଛି ବୋଲି ଇଆଡେ ଆମେ ସବୁ ଖାଇପାରୁଛୁ। ସମସ୍ତେ
ହୁଁ ହୁଁ।
ସବ ରଛି।
ହଁ। ଆଉ ବର୍ଷା ଜାନା ଏଇନା କଣ୍ଟିନ୍ୟୁ ଚାଲିଛି ନୁହଁ କି। ଏଠି ବର୍ଷା ବର୍ଷା କଣ୍ଟିନ୍ୟୁ ସି ଚା ବର୍ଷା ଚାଲିଛି ନୁଏଇ ଉ
ହଁ ନାଇଁ ଇଆଡେ ବର୍ଷା ଛାଡି ଯାଇଛି ଭୁବନେଶ୍ୱରରେ ୟାଡେ ବର୍ଷା ଛାଡି ଯାଇଛି।
ଆଚ୍ଛା ଆଚଛା ଆଉ ରଥ ଟଣା ହଉଛି ନାଇଁ ତମ ଗାଁ ରେ ସେଠି
ହଁ ହ ଏଜଗନ୍ନାଥ ମନ୍ଦିର ଅଛି।
ହଁ ଟାଣା ହଉଛି ସେଠି ରଥ ଟାଣା ହଉଛି ତା ଇସ୍କନ ମନ୍ଦିର ଅଛି ଇସ୍କନ ମନ୍ଦିରରେ ତିନିଟା ରଥ। ପୁରା ଟଣା
ଆଛା, ଆଉ ରଥ ଟାଣନ୍ତି ନୁହଁ କି? ପୁରୀ ପୁରୀ ଯାଆନ୍ତି ନାଇଁ ପୁରୀ ରଥ ଟଣା ଟଣା କେବେ ଯାଇଚ ଯାଇନାହାନ୍ତି?
ନାଇଁ ପୁରୀ ରଥ ଟଣା ଦିନ ଟା ଯାଇନି। ଯୋଡ଼ା ପର ଆକୁ ଯାଇଛି ଆ ଠାକୁର ଯେତେବେଳକୁ ଇଏରେ ଥିବେ, ଶୁନ ସୁନାବେସ। ଥିବ ଯେତବେଳେ ଠାକୁର ଥିବ ସେଇ ଟାଇମ ରେ ଯାଇଛି।
ଉୁଁ ହୁଁ ଆଉ କାର୍ତିଯୋଉ ଆମର ଏବେ ବର୍ତ୍ତମାନ ଆସିବ କାଉଡିଆ ମାନେ ଯୋଉ ଯାଆନ୍ତି ମାନେ ସେ ଯୋଉ ଭାର ଧରିକିନା ଜାଓ କି ନାହିଁ?
ହୁଁ।
ବୋଲ୍ ବମ୍, ବୋଲ୍ ବମ୍। ବୋଲ୍ ବମ୍ ଜାନ୍ତି କି ନାହିଁ?
ନା ନା ଯାଏନି।
ଆଚ୍ଛା।
ଆପଣ କଣ କର
ଆଉ ଆଉ କଣ? ହଁ ମୁ ବୋଲ୍ବମ୍ ଯାଏ ଆମେ ଚାରିପାଳି ଯାଉ। ଚାରିପାଳି ଯାଉ ଦୂର ଦୂର ବାଟକୁ ଯାଉ। ହୁଁ ଗାଡି କରି ଯାଉ ଆଉ ମଝିରେ। ଏ ଯୋଉ ଆମର କଣ କରନ୍ତି ନା ଆମେ ଗାଡିରେ ଯାଉ ଯେଉଠି ଦେଖିବୁ ପୋଖରୀ ନଦୀ ଯେ ଯାହା ରହିଲା ସେଠୁ ଦଶ ପନ୍ଦର କୋଡ଼ିଏ ମିନିଟ୍ ଚାଲି ଚାଲିକି ପାଣି ଯାଇଁକି ଠାକୁରଙ୍କୁ ଢାଳୁ ଆଉ। ଲାଷ୍ଟ ରେ ଗାଁ ରେ ଭୋଜି ଭାତ ହୁଏ। ଲୋକମାନେ ସମସ୍ତେ ଭୋଜି ଭାତ ହୁଏ, ଖାଆନ୍ତି ସବୁ ବିଭିନ୍ନ ପ୍ରକାର ଏଇ ଭାଲିଆ ଆଉ। ଆଉ କଣ ଆଉ
ଆ-ଆପଣଙ୍କ ଘରେ କିଏ କିଏ ସବୁ ରୁହନ୍ତି?
ଘରେ ସବୁ ବାପା, ମା, ଭାଇ, ମୁଁ। ଆଉ ଦିଟା ଆମର ଦି ଜଣ ଭାଇ ବି ଏଠି ରହୁଛନ୍ତି। କାମ ଫାମ ଇଏ ପାଇଁ ବିଭିନ୍ନ ପ୍ରକାର ଯୋଉ ଆଉ ମୁ ଅଛି ଚାଲିଲି ଆଉ। ଆଉ ଆପଣଙ୍କ ସବୁ ପରିବାରରେ ସବୁ କିଏ କିଏ ଅଛନ୍ତି? କହିଲି ତମ ହଁ ସବୁ ଠିକ୍ ଅଛନ୍ତି। ଆଉ, ଆଉ କଣ ଖାଇବାକୁ ତମକୁ ଭଲ ଲାଗେ ବେଶି?
ହୁଁ।
ହୁଁ।
ଏଇ
କହିଲି କଣ ଖାଇଆକୁ
ୟାଡେ ୟାଡେ ଅଛି ଭଉଣୀ କଟକ, ଭୁବନେଶ୍ୱର ନେଇ ଏଆଡେ ସେ ଦହିବରା ବୋହୁତ ଫେମସ। ହୁଁ ଦହି ବରା
କଣ ଟା?
କରଦମ୍
ଆଛା ଆଛା ଦହିବ
କଟକ, ଭୁବନେଶ୍ଵର ହେଲା ମାନେ ତ ଇଆଡେ ସବୁ। ଆଜ୍ଞା ଆଜ୍ଞା।
ହୁଁ, ହୁଁ। ଆଉ ଦହିବରା ଜାନ
ଏୟା ମାନେ ସେ ପୁରା ପେଟ ପୁରା ଫୁଲ। ଏମିତି ପୁରା ପେଟ ଫୁଲ ହେଇଯିବ ସେ ଆ
ସବୁ ଟି କେତେ କେତେ ଟଙ୍କା ଦହିବରା ନିଅନ୍ତି?
ପଚାଶ ଟଙ୍କା।
କହିଲି କେତେ ଟଙ୍କା ନିଅନ୍ତି? ଆଚ୍ଛା ପଚାଶ ଟଙ୍କା ନିଅନ୍ତି ନୁ କି? ଆମର ପ୍ରସିଦ୍ଧ ଦହିବରା କାହାର? କ କଟକର ନା ଜାଣିନାହାନ୍ତି? କୋଉଠି ନାହିଁ କଟକର ପ୍ରସିଦ୍ଧ ଦହିବ
ହ ଯ ବା-ବା-ବାବୁ- ବାବୁଲି ଦହି ବରା। ବାବୁଲି ବାବୁଲି।
ଆଚ୍ଛା ବାବୁ-ବାବୁଲି ଦହିବରା ଟା ପ୍ରସିଦ୍ଧ ନୁହେଁ ଖାଇଛନ୍ତି ସେଠି?
ହଁ ଖାଇଛି।
ସେଠି ଖା-ଏ କହିଲି, କଣ କଣ ସବୁ ଦିଏ କହିଲେ ଟିକେ ମତେ? ମାନେ ଦହିବରାଟା କେମତି କଣ ଦିଏ?
ସେଇଟା ସେଇ ଯୋଉ ଉଁ ଉଁ ସେଇଟା ଯୋଉ ଛୋଟ ଡାଗାରେ ଦିଏସ ଜୋକଟା ତା ଉଁ ଉଁ ତାପରେ ଆ-ଆଉ ଆଉ ଘୁଗୁନିଟି ସେଇଟା ବା ଆଳୁଦମ୍ ଟିକେ ଦେବେ, ବାସ୍ ତାପରେ ବ୍ୟବସ୍ଥା ହୁଁ ବାସ୍ ହେଇଗଲା ସେଇରା ଦହିବରା ଆଳୁଡ଼ମ୍ ହେଇଗଲା। ଆଉ ତାପରେ ଟିକେ ଜିରାଗୁଣ୍ଡ ହଁ ଲଙ୍କା ବିଟ ନୁଣ ବାସ୍ ନେଲେ ହେଇଗଲା ସେଇଟା, ଆଉ କିଏ କେହି କେତେ ଜଣ ଅଛନ୍ତି କିଏ ଇଠିକି ତାପରେ ଚଟନି ଟିକେ ଆଉ ଟିକେ ଏକ୍ସଟ୍ରା ଦହି ବହଳିଆ ଦହି ଟିକେ ପକାନ୍ତି ଏଇଭଳିଆ ସବୁ ଆଉ।
ଆଚ୍ଛା ଆଚ୍ଛା। ଲାଷ୍ଟରେ ଦ-ଦହିବରା ଖାଇସାରିଲା ପରେ ଦହି ଦିଅନ୍ତିନି?
ହଁ ହଁ ସେଟା ତ ମେ ମେନ୍ ପିଆ ନିଶ୍ଚିିତ। ସେଟାରେ ଛାଡିଆର ନାହିଁ। ଦହି ପାଣି।
ଆଚ୍ଛା ହଉ। ହଉ ମୋର ଗୋଟେ କଲ ଆସିଲାଣି ରଖୁଛି? ହଉ।
ନାଁ ଆଜ୍ଞା ଠିକ ଅଛି।